ହ୍ୟାଲୋ ଅ ଅବିନାଶ ଭାଇ ନମସ୍କାର।
ହଁ ନମସ୍କାର।
କେମିତି ଅ ଏଇ ଟିକେ ଗଡୁଥିଲି ଖାଇକି ଏଇଠି ଗଡୁଥିଲି ଯାହା ହଉ ତୁମେ କଲ୍ କରିଦେଲ ଆଉ। ନା ତୁମର ମୋ କଥା ମନେ ରହୁଚି ନା?
ହଁ ସବୁବେଳେ ମନେ ରହୁଚି ଆଉ ଇଚ୍ଛା ହଉ ତମକୁ ମାରିବାକୁ ଜାଣିଲେ।
ନା ନା ଭାଇ ସେମିତି ସାଙ୍ଗକୁ ମାରନ୍ତିନି ଭାଇ ମତେ ମାରନ୍ତୁ ନାହିଁ ମୁଁ ବହୁତୁ
ଦୁର୍ବଳ ତ ଦୁର୍ବଳ ଦୁର୍ବ କଣ ନାଇଁ ନାଇଁ କହୁନ ଦୁର୍ବଳ ହେଇପଡିଛି ମତେ ମାରନ୍ତୁ ନାଇଁ।
ଏଁ ମୁଁ ବହୁତ ଦୁର୍ବଳ ଅଛି ମତେ ମାରନ୍ତୁ ନାହିଁ ମୋ ପାଇଁ କ୍ଷୀର୍ ହର୍ଲିକ୍ସ
ତାଙ୍କୁ ଷ୍ଟ୍ରଙ୍ଗ କରେ ଯୋଉ ଯୋଉ ମାନେ ଇଏ ଏଁ କଣ ଆମର
ଜମା ମାନେ ଇଏ ସିଏ ହୁଅନ୍ତୁନି। ହର୍ଲିକ୍ସ ଆଉ ଓ ଫଳ ମୂଳ ନେଇକି ଅମୂଲ ଯଦି ପାରୁଛନ୍ତି ଗୋଟେ ପ୍ୟାକେଟ ନେଇକି ମୋ ଘରକୁ ଆସନ୍ତୁ ମତେ ଟିକେ ମୁଁ ଯେମିତି ଖାଇ ପିଇ ଟିକେ ସ୍ଵସ୍ଥ ଅବସ୍ଥାକୁ ଫେରିଆଇଲା ପରେ ତୁମେ ତୁମେ ମତେ ନିଶ୍ଚିନ୍ତ ମାରି ପାରିବ ହେଲା।
ହଉ, ଆଉ ତମେ କଣ ଖାଇଚ କଣ ଆଜି?
ଆଜି ମୁଁ କେତେବେଳ କଥା କହିବି ସକାଳ କଥା କହିବି ନା ଖରାବେଳ କଥା କହିବି?
ତମ ଦନ୍ ଯୋଉ ଆମର ଆମ ସକାଳୁ ଉଠିକି ଉଠିବା ପୂର୍ବରୁ କଣ କଣ ସବୁ ଆଜି ସବୁ କରିଚ ତା ବିଷୟରେ ଟିକେ ବର୍ଣ୍ଣନା କରି ଆମକୁ କୁହନ୍ତୁ ଆମେ ଟିକେ ଜାଣୁ?
ହଁ ମୁଁ ଆଜି ସକାଳୁ ଉଠିଲି ପ୍ରଥମେ ଠାକୁରଙ୍କୁ ଟିକେ ନମସ୍କାର ହେଲି ବିଛଣା ଛାଡିଲା ପରେ ମୁଁ ଟିକେ ମୋ ବିଛଣା ସଜାଡିଲି ବିଛଣା ସଜାଡି ସାରିଲା ପରେ ମୁଁ ଟିକେ ଏ କଲି ମୁଁ ନିତ୍ୟ କର୍ମ ସାରିଲି ଆସିକି ମୁଁ ଠାକୁରଙ୍କୁ ପୂଜା କଲି ହେଲା ଠାକୁରଙ୍କୁ ପୂଜା ସାରିଲା ପରେ ମୁଁ କଣ କଲି ଆସିକି ମୁଁ ବୋଉ ଟିକେ ମତେ ଛେନା ଆଉ ଚୁଡା କଦଳୀ ଏଗଡ଼ା ସ ସବୁ ଦେଲେ ଖାଇଲି ଖାଇକି ନା କ୍ଷୀର ପକେଇ ଟିକିଏ ଚକଟ ଚାକୁଡ଼ି ଦେଇଥିଲେ ଖାଇଥିଲି, ଖାଇକି ମୋର ଗୋଟେ ବହୁତ ଗୁରୁତ୍ୱ ପୂର୍ଣ୍ଣ କାମଥିଲା ମେଡିକାଲ ଡାକ୍ତରଖାନାରେ ତ ମୁଁ ଯାଇଥିଲି ବୁଝିଲ, ଡାକ୍ତର ଖେନାରେ ମୋର ଟିକେ ଏ ଯୋ ଗ ମାନେ କଣ ଯୋଗ ଯୋଉ ଗୁଡା କୁହନ୍ତି ସବୁ ହେଲା ଅଣ୍ଟାର ସବୁ ହେଲା ବୁଝିଲେ? ତାପରେ ମୁଁ ଟିକେ ମେସିନ୍ ଲାଗିଲା ହଁ ବଡି ହଁ ମୋ ଦେହର ସବୁ ହଁ। ହଁ ଦେହର ସବୁ ହେଲା ତାପରେ ହେଇ ସାରିଲା ପରେ ମୋର ମୋ ଭାଉଜ ବି ଜଣେ ମୋ ସହିତ ଯାଇଥିଲେ ହଁ ତାପରେ ଶୁଣ ସିଏ ଯାଇ ଥିଲେ ସାଙ୍ଗ ଶୁଣ ଟିକେ କହୁଛି ସାଙ୍ଗ ହେଇ ଆମେ ଯାଇଥିଲୁ ହେଲା ତାପରେ ସାଙ୍ଗ ହୋଇ ଗଲା ପରେ ଆସିଲା ବଳେ ଆମେ ବାଟରେ ଟିକେ ଗୁପଚୁପ୍ ଖାଇକି ଆସ ଥିଲୁ, ତାପରେ ଗୁପଚୁପ ଖାଇକି ଆସିଲା ବାଟରେ ବର୍ଷା ଟେ ବହୁତ ଜୋର ହଉଥିଲା। ତାପରେ ବର୍ଷାରେ ମଧ୍ୟ ଆମେ ଛତିଆ ଆଗରୁ ଟିକେ ଓଦା ହେଇ ହେଇ ହେଇ ହେଇ ଆଇଚୁ। ହେଲା ଛତିଆ ରୁ ଓଦା ହେଇକି ମତ ଲାଗଛି ବର୍ଷା ଛାଡୁ ନଥିଲା ମୁଁ ହେଲେ ବର୍ଷା ଛଡୁ ଯିବି, ଦେଖିଲାବେଳକୁ ହେ ହେଲା ନାଇ ବର୍ଷ ଆହୁରି ଜୋର ପକାଉଥିଲା ଚାରି କରୁ ଧରିଥିଲା ବର୍ଷା ମୁଁ କହିଲି କେତେ ଡେରି ରେ ଯିବା ଓଦା ତ ହେଇଛି ଚାଲ ପଳେଇବା ତାପରେ ଆସିଲୁ ଆସିକି ଘରେ ଆଜି ଆମର ହେଇ ଥିଲା, ଶୁଖୁଆ ତକାରୀ, ଭା ତକୁ କୋଳଥ ଡାଲି ତାପରେ ଜହ୍ନିଆଳୁ ଭଜା ମୁଁ ତ କୋଳଥ ଡାଲି ଖାଏ ନା କି ଶୁକୁଆ ମତେ ଭଲ ଲାଗିଲାନି ଆଜି ଖାଇବାକୁ ମୁ ଶୁଖୁଆ ବି ଖାଉନି ଆଉ ହେଲା ତ ସେଥିଲାଗି ମୁଁ କଣ କଲି ଭଜା ଆଉ ଗୋଟେ ଆଳୁ ଜନି ଚକଡା ହେଇଥିଲା ତାପରେ ତାକୁ ଲଗେଇକି ଖାଇ ଦେଇଛି ଆଉ। ଆଉ ଦେଶୀ ଖାଇବା କି ନ ଆଜି ଆମ ଘରେ ହେଇଥିଲା କୋଳଥ ଡାଲି ତୁମେ କୋଳଥ ଡାଲି ଖାଅ ନା ଖାଅନି?
ଅତି ସୁନ୍ଦର ମୁଁ ଆ କୋଳଥ ଡାଲି ଖାଏ କିନ୍ତୁ କରିବାକୁ କେହି ନାହାନ୍ତି ଜାଣିଲୁ ସାଙ୍ଗ। ସବୁ ଖାଏ
ଆଉ ଭାଇ ଶୁଣନ୍ତୁ ଟିକେ ମୁଁ କହୁଥିଲି କି ତୁମର ଟିକେ ଯୋଉ ତମର କଥା ଟିକେ ମତେ ଅଧା ଶୁଭୁଚି ଅଧା ଶୁଭୁନି ବୁଝିପାରିଲେ ତ। ତ ଟିକେ ବୁଲି ବୁଲି କଥା ହେଲେ ବହୁତ ଭଲ ହୁଅନ୍ତା। ହଁ ଅବିକା ଶୁଭିଲା ଯୋଉ କହୁନାହାନ୍ତି କୋଳଥ ଡାଲି ଆପଣଙ୍କର ହଁ ହଁ ହଁ। ହଁ ଶୁଭିଲା ଯୋଉ କହୁନାହାନ୍ତି କୋଳଥ ଡାଲି କରିବାକୁ କେହି ନାହାନ୍ତି ଆପଣ ଯଦି ଇଚ୍ଛା ଥିବ ଖାଇବାକୁ ଅଳପ କୋଳଥ ଡାଲି ପକେଇ ଆପଣ ଡାଲି ବସେଇ ପାର ତମେ କରିବାରେ ଗୋଟେ କୁହନ୍ତନି ଇଚ୍ଛା ନାଇଁ ହେଲା। ସେଥି ନାଗି ଓ କିଏ ଯାଉଛି କରୁଛି ଏଇଠି ବୁଲି ଆସିବା ବର୍ଷା ହଉଛି ଏ ହଁ ଇଛା ହୋଉ ନେଇ ଏଇଥିପାଇଁ କରିପାରୁନ ବୁଝିଲ।
କୁହନ୍ତୁ। ସାଙ୍ଗା
କେଲାଥ ଡା କୋଳଥ ଡାଲିରେ କେତେ ଭଲ ମାନେ ପ୍ରୋଟିନ ହଁ କୁହନ୍ତୁ।
ହଁ ତମେ ଏଇ ଗୁପଚୁପ ଯୋଉ ଖାଇଲ କାଇଁ ଆମ ପାଇଁ ତ ଆଣିଲନି।
ତମ ଘର ଆମର ବହୁତ ଦୂରରେ ତ ମୁଁ କେମିତି ଆଣିଥାନ୍ତି ଭାବୁଥିଲି ଆଣିବା ପାଇଁ କିନ୍ତୁ ଆଣିଲି ଟିକେ ଏ ବର୍ଷାରେ ଯୋଉ ସେ ଯୋଉ ଗୁପଚୁପ ଖୋଳ ଗୁରା ଶୁଖି ଯହିଥାନ୍ତା ମାନେ କଣ ଯୋଉ ଏ ନରମ ହେଇଯାଇଥାନ୍ତା।
ଏତେ ଆଡୁ ମିଛ କହିଲେ କଣ ମାନେ ସାଙ୍ଗ ଅ ହବ। ସବୁବେଳେ ମିଛ ଖାଅ କାଇଁ କଣ ପାଇଁ କହୁଚ ମୋର ଗୋଟେ ଇଚ୍ଛା ଥିଲା।
ଇଚ୍ଛା ନୁହଁ ଆଣିଥିଲେ ହେଇଥାନ୍ତା ହେଲା ତାପରେ କିନ୍ତୁ ବର୍ଷା ଯେତେ ରେଟରେ ହେଲା ଆଣିବାକୁ ମାନେ ମନ ନଥିଲା ସତରେ ଆଣିବାକୁ କିନ୍ତୁ କଣ କରାଯିବ ସୋଚ ଅବସ୍
ହଁ ତମର କେତେବେଳେ ଅଶୋଚନୀୟ ହଉଛି କି ସାଙ୍ଗ।
ତାପରେ ଆଇଲା ବେଳେ ଆଇଲା ବେଳେ ଟିକେ ଆଇସ୍କ୍ରିମ ଛତିଆ ପାଖରେ ଖାଇଥିଲି ବର୍ଷା ହଉଛି ଇଆଡେ ଆଇସ୍କ୍ରିମ୍ ଖାଉଚି ମୁଁ।
ଯାହା ଆଉ ତମେ ସବୁ ଖାଉଛ ମତେ ଶୁଣିକି ବହୁତ ଖୁସି ଲାଗିଲା କି ଯଉ ଆଣୁନ ସେଥିପାଇଁ ବହୁତ ଦୁଖ ଦୁଖ ବି ଲାଗୁ ଚି ଆଉ କହିବି କଣ ଭାଇ ଆମେ ଖାଲି କହିବୁ ତମେ ଖାଲି ଖା।
ଆଉ ଟିକେ ଦହିବରା ଖାଇଲି ବୁଝିଲ।
ହ ତମେ ଭାଇ ସେ ସାଙ୍ଗ ଆଉ ଏତେକ ଜିନିଷ ଖାଇଛ କହୁଛ ଆମ ସେଇଟା ଆମ ମାନେ କଣ ଜିଭ ଲାଳହିତ ହଉଛି ଆମେ ହାରି। ଇଛା ହଉଛି ସେଗୁଡା ଖାଇବାକୁ ସେ କୁହନ୍ତୁ ନାଇଁ ସେ ଆଉ
କଣ ହଁ ଛାଡ ସେ କଥା ଅ ମୁଁ ଆଜି ବାଟରେ ସେଇ ବାଟେ ଯାଉଥିଲି ଡାକ୍ତରଖାନା ତମ ଘର ବାଟେ ଶୁଣିବାକୁ ପାଇଲି କି ତୁମ ଭାଇଙ୍କର ଆଜି କଣ ଗୋଟେ ବାହାଘର ଭୋଜି ଆଜି ହଉଚି କାହିଁ ତୁମେ ତ ମୋତେ ଡାକି ନାଅ।
ତୁ ମୁଁ କଣ ଡା ଆମ ଘରର ଯେତେବେଳେ ଯିବେ ଆମ ଦାଦା ଅଛନ୍ତି ସେ ବ ବଡ ଦାଦା ସାନ ଦା ଅଛନ୍ତି ସେ ଯିବେ ନି
ଆପଣଙ୍କ କଥା କିଛି ଶୁଭୁନାହିଁ।
ଯଦି ନଗଲେ ମୁଁ ମୋ ମାନେ ସାଙ୍ଗ ତରଫରୁ ତ
ଆ ହାଁ ଆପଣଙ୍କ କଥା ଏବେ ଟିକେ ଟିକେ ଶୁବୁଚି ଟିକେ ଟିକେ ଶୁବୁନି ଆପଣ
ହଁ ସାଙ୍ଗ ହ୍ୟାଲୋ।
ହଁ ସୁଭିଲା। ହଁ ଅବିକା ସାଙ୍ଗ ଶୁବିଲା କୁହନ୍ତୁ ଆପଣ ଗୋଟେ ଯେମିତି ହଣ୍ଡିଆ ବଡ ପାଟିରେ ଚିଲେ ହଲୋ ହଲୋ ଯେମିତି ମାଇକିରେ କୁହନ୍ତିନି ହଲୋ ଏମିତି ଗୋଟେ କଣ କହୁଚନ୍ତି ମୁଁ କଣ କାଲ।
ହଉ ହଉ ଵ ହଉ ସାଙ୍ଗ ଭୁଲ ହେଇଗଲା।
ନାଇଁ ମୁଁ କ କାଲ ମତେ ଠିକ ଶୁଭୁଚି ହେଲା ହଲୋ ହଲୋ କ ମାଇକି। ଆମ ଆମଗାଁ ଆମ ଗାଁରେ ଗୋଟେ ମାଧ ଆମ ଗାଁରେ ଗୋଟେ ମାଧବ ମାଇକି ଅଛି ହେଲା ସେ ଯେମିତି ଚି ହାଲୋ। ହଲୋ ସେମିତି ମାନେ ଲୋ ମୋର ବୋଉ ର ବି ବଡ ପାଟି ସେଇ ଟାଇପ ର ପାଟି ତମର ହେଇଗଲାଣି।
ହଉ ହେଲା ସାଙ୍ଗ ମାନେ ତମେ ତ ଭୁଲ ମାଗିଲ ତମେ ଏମିତି ଚଢ ଚଢି ଯାଉଚ କାହିଁକି ଯେ ଶୁଣନ୍ତୁ ଆମକୁ ଯଦି ଆମ ଦାଦା ହେରିକା ନିମନ୍ତ୍ରଣ କରିବାକୁ ଗାଁକୁ ଯିବେ ଯଦି ସେ ନିମନ୍ତ୍ରଣ ତମ ଘରକୁ କି ତମକୁ ନ କରାଯିବ ତେଣୁ ମୋ ସାଙ୍ଗ ଦୃଷ୍ଟିରୁ ମୁଁ ତମକୁ ଡାକିବି ତମେ ଆସିବ ତମେ ଏତେ ବ୍ୟସ୍ତ କଣ ପାଇଁ ହଉଛ ମୁଁ ତ ଅଛି ନା।
ଆମ ଘରଟା ତମ ଗାଁରେ ନୁହଁନା ନିମନ୍ତ୍ରଣ ହବ।
କଣ କହିଲ?
ମୁଁ କହିଲି ଆମ ଘର ଟା ତମ ଗାଁ ରେ ନୁହଁ ନା ତମକୁ ନିମନ୍ତ୍ରଣ ହବ।
ସେଟା
ଭାବ ଭାବ।
ସେମିତି ବୁଝିଲେ। କୋଉଁ ଯାକେ ସେ ନାଇଁ ନାଇଁ କୁହ ତ ନାଇଁ ବର୍ଷା ଥାଉଛି ସାଙ୍ଗ ତମେ କାହିଁ ସେ କଥା ବୁଝିପାରିବ।
ନାଇଁ ଆଉ ତୁମ ବାହାଘର କଥା କଣ ହେଲା?
ତମେ କାହିଁ ସଦାବେଳେ ମୋ ମାନେ ମୋ ବାହାଘର କଥାଟା ପକେଇଚ ତ
ଆ ତୁମର କଥାଟି ମତେ କିଛି ଶୁଭୁ ନାହିଁ। ତୁମ ଗାଁ ର ଓସ୍ତ ପଡ଼ିଆ ଯୋଉଁଠି ସେଇଠିକି ତୁମେ ସେଇଠିକି ଆସନ୍ତୁ ସେଇଠି କଥା ଶୁଭୁଛି ଆପଣଙ୍କର।
ମୁଁ ତ ସେଠି ନାଇଁ ମୁଁ ପୁରା ପଳେଇ ଆଇଚି ପୁ ମୁଁ ମୁଁ ପଡ଼ିଆ ଯଉ ପଡ଼ିଆ କୁ ପଳେଇ ଆସି ଛି ସେଠି ଦେଖିଲେ ଠିକ ସେ କଥା ମୋର ଶୁଭା
ହଁ ସେଇଟା ଆଉ ତୁମେ ଆଜି କଣ ଖାଇଥିଲ?
ମୁଁ ସେ ଖାଇଥି ସେ ଦାଦା ଘର ସେ ଦାଦା ଘର ତାଙ୍କ ନିମତେ ଆଜି କହିଥିଲେ ଆମ ଘରକୁ ଯିବ ଘରେ ଆଜି କିଛି ରୋଷେଇ କରିବନି ଆମର ସେ ଅରୁ ଅରୁଆ ଡ଼ାଲି ଖ ଟା ହଉଛି ଖାଇବା ମା ଙ୍କ ପାଇଁ ନେଇ ଆସି ତମ ବୋଉଙ୍କ ପାଇଁ ନେଇ ଆସି ତାଙ୍କୁ ଖୋଇ ଦେବ ଆଉ ସେଠି ରହିବନି। ଟିକେ ଦେଖା ଶୁଣି ବୁ ଦେଖା ଦେଖି ଟିକେ କରିବ ଆଉ କଣ କେମିତି ସବୁ ହବ।
ଆଉ ତୁମେ ଯୋଉଁ ବାହାଘର ଭୋଜି ରେ ଲୋକ ସବୁ ଯୋଉଁ ଶୁଣମ। ଏଇ ବାହାଘର ଭୋଜିରେ ଲୋକଙ୍କ ଦେହ ଖରାପ ହଉଛି ତା ଲୋକଙ୍କୁ ସଚେତନ କରିବ କେମିତି? ନା କଣ କହିବାକୁ ଚାହିଁବ ଲୋକଙ୍କୁ ସବୁ କହିବ କି ଏଇଟା ବାହାରୁ ଭୋଜି ଖାଇ ଲୋକଙ୍କ ଦେହ ଖରାପ ହେଉଛି ଭୋଜିରେ କଣ ଟିକେ କଲେ କହିଲେ ଠିକ୍ ହବ।
ଲୋକ ଙ୍କ ହ୍ୟାଲୋ।
ତୁମେ ଯେତିକ ସମୟ କଥା ହଉଛ ଦି ମିନିଟ ଶୁଭିଲେ ଅଢେଇ ମିନିଟ ଶୁଭୁନି
ଆଛା ଆଛା ଭାଉଜ ଅବିକା ଶୁଭିଲା?
ହଁ ଶୁଭୁଛି ଆଉ।
ଅବିକା ସୁ ଶୁଭିଲା ସାଙ୍ଗ। ମୋ କହିବା କଥା ହଁ କଣ କହିଲେ ମତେ ପଚାରୁଥିଲେ ଆଉ ଥରେ କୁହନ୍ତୁ।
ମୁଁ କହିଲି କି ଏବେ ଯୋଉଁ ଭୋଜିରେ ସବୁ ତେଲ ମସଲା ଅଧିକା ଖାଇ ଲୋକଙ୍କ ଦେହ ଖରାପ ହଉଛି। ମାନେ ବର୍ଷା ଦିନକୁ କଣ କେମିତି ଲୋକଙ୍କୁ କହିବ ତମ ଘରେ କଣ କେମିତି କରିଥିବ ମାନେ ଲୋକଙ୍କ ବ୍ୟବସ୍ଥା କେମିତି କଣ କରିଥିବ ଆଜି ବାହାଘରରେ।
ଲୋକଙ୍କ ବ୍ୟବସ୍ଥା ହେଇଛି ସେ କୁହା ହେଇଛି ରୋଷେଇଆ ବାଲାଙ୍କୁ କୁହା ହେଇଛି ଶୁଭିଲା?
ହଁ ସେମିତି ଶୁଭିଲା ହେଉଥାଉ ବେଳେ ଅଧା ଶୁଭିଲା ଶୁଭିଲାରେ ପଇସା କଟି ସାରିଲାଣି।
ରୋଷେଇୟା ବାଲାଙ୍କୁ କୁହା ହେଇଚି ଯେ ତମେ ଅଳ୍ପ ତେଲ ମସଲା ରେ ସବୁ ଜିନିଷ ରନ୍ଧନ ସବୁ କାର୍ଯ୍ୟ ମାନେ କରିବ। ତ ବେଶୀ କିଛି ଦିଆହବନି ତାଙ୍କୁ କୁହାହେଇଛି ସେଇ ହିସାବରେ ସେ କରିବେ ଆ ଲୋକ ଖାଇକି ଯେ
ଯା ହଉ ବହୁତ ଭଲ କଥା ତୁମେ ତୁମେ ଲୋକମାନ ତୁମ ତୁମେ ଲୋକମାନଙ୍କ ପାଇଁ କେତେ ଭଲ ଚିନ୍ତା କରୁଛ କିନ୍ତୁ ଲୋକମାନେ କମ ତେଲରେ ଭଲ ରୋଷେଇ ଖାଇକି ଯିବେ। ତାର ବ୍ୟବସ୍ଥା ମଧ୍ୟ ତୁମେ କରିଥିବାରୁ ମତେ ବହୁତ ଖୁସି ଲାଗିଲା ଯେମିତି କାରଣ କାଲି ଆଜି ଲୋ କ ସିନା ଖାଇଦେବେ ତେଲ ଭାଜି କି ମାନେ ଖାଇଦେବେ କାଲି ତାଙ୍କ ଦେହ ଅସୁସ୍ଥ ହେଇଯିବ। ବୁଝିପାରୁଛନ୍ତି ପାଗ ଫୁଣି ସିଜିନ ଚେଞ୍ଜ ହଉଛି ନା ଆମର ରିତୁ ଚେଞ୍ଜ ହଉଛି ନା। ତ ଲୋକଙ୍କୁ ହାଇଜା ହାଇଯା ମଇଜା ବି ହେଇଯାଏ ହଇଯା ହଇଯା
ହଁ ହଁ ହଁ ସେ ଯାହା କହିଲେ ଚଳିବ ସେ ପାଟିରେ ସେମିତି ହୁଏ ବେଳେ ବଳେ କଥା
ହାଇଯା ହଇଯା ହେଇଯାଏ।
ତମେ କହିଁ ଚାଲନ୍ତୁ।
ନା ତୁମେ ସବୁବେଳେ ଏମିତି ଚଢ଼ି ମୁଁ ବୁଝିପାରୁନି ମୁଁ କଥା କହିଲାବେଳେ ତମେ ଏମିତି ସବୁବେଳେ ଚଢ଼ିକି କଣ ପାଇଁ କଥା କହୁଛ। ମନେ କଣ ପାଇଁ ଚଢିକି କଥା କହୁଚ? ଆବଶ୍ୟକ ସେତିିକି କହୁନା ପ୍ରାୟ ଟାଇ ମୋ କଥା ଶୁଣ ନା ନା ତମେ ନହେଲେ ଏଥର ମତେ କଥା ପଚାର ମୁଁ ତମକୁ କହିବି କାରଣ ନା ତମେ କାହିଁକିନା ତମର ପ୍ରାୟ ଟାଇମ ନେଟୱାର୍କ ପାଉନି ବୁଝି ପାରୁଛନ୍ତିତ ତମେ ଯୋଉ ଅଛ ତା ଅପେକ୍ଷା ମତେ ଗୋଟେ କୋଶଚୀନ ପଚାରିଦେଲେ ମୁଁ ଆନ୍ସର ଦେଇଦେବାଟା ବେଟର ହବ ମତେ ଲାଗୁଛି।
ତମେ ମଝିରେ ମଝିରେ ଯଉ ତମେ ବେଶୀ ଇଂଲିଶ ମିଡିୟମରେ ପଢୁଥିଲକି ସେଥିପାଇଁ ଟିକେ ବୁଝିପାରୁନ କଣ ମୋ
ନା ନା ମୋ ନା ନା ଇଂଲିଶ ମିଡିୟମରେ ପା ପାଠ ପଢ଼ିନି ମୋ ହଁ ମୁଁ ଛୋଟ ବେଳୁ ଟିକେ ହାଇ ଫାଇ ଘରେ ମାନେ ହାଇ ଫାଇ ସ୍କୁଲରେ ପାଠ ପଢୁଥିଲି ଟିକେ। ବିଦ୍ୟାଳୟରେ ବୁଝିଲେ? ତ ମୋ ମତେ ଟିକେ ମାନେ କଣ ପାଟିରୁ ବେଳେ ବଳେ ବାହାରି ଯାଉଛି ମୁଁ ଯେତେ ଭାବୁଚି ମୁ ଓଡିଆ ଘର ଝିଅ ମୁଁ ଓଡିଆ କ କହିବି ହଉଛି
ହଉ ସାଙ୍ଗ ଚଳିବ ସାଙ୍ଗ ଚଳିବ ଆଉ ମା ଆଉ କଣ କୁହନ୍ତୁମର ମାନେ କଣ ସବୁ ଆଉ ଦେହ ପାସବୁ ଭଲ ତ?
ନାଇଁ ନାଇଁ ସାଙ୍ଗ ଏବେ ମୁଁ ଟିକେ ଯାଉଛି ବିଶ୍ରାମ ନେବି ତମେ ଫୋ ଫୋନ ରଖିପାରିବ ନା ପରେ କଲ୍ କରିବ ଆଉ ଆଉ ରଖୁଛି ଆଁ ଧନ୍ୟବାଦ। କଲ କରିଥିବାରୁ ଧନ୍ୟବାଦ।
କିଏ କାଟିବେ କି ମୁଁ ନା ତମେ କାଟିବେ?